ହ୍ୟାଲୋ!
ହଁ, ମ୍ୟାଡାମ କୁହନ୍ତୁ, କଣ କରୁଛନ୍ତି?
ଏଇ ବସିଛି। ଆପଣ?
ହଁ, ସନ୍ଧ୍ୟା ସମୟଟା ଆଉ କଣ କରିବା? ବସିଛି ଏଇଠିଁ।
ହଁ, ଆଉ ରୋଷେଇ?
ରୋଷେଇ ହେଇନି, ଆରମ୍ଭ ହେଇନି, ଟିକେ ଲେଟ୍ ରେ ଖାଉ ତ!
ଓ ହୋ।
ସେଥିପାଇଁ ଲେଟ ରେ କରିବୁ ଆଉ। ସାଢେ ଆଠଟା ନଅଟା ଭିତରେ କରିବ।
ହଁ-ଅଁ
ଗରମ ଖାଇଲେ ଟେଷ୍ ଲାଗେ। କଣ ଆଜି ରୁଟି ନା ଭାତ?
ହଁ, ମ୍ୟାଡାମ କଣ କହିଲେ? ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ତ ଆମର, ନେଟୱକ ଇସୁ ପାଇଁ ମୁଁ କାହାକୁ ଫୋନ୍ କଲ୍ କରିପାରୁନି?
ଓହୋ! ନାଇଁ ମୁଁ କହିଲି, ଆଜି କଣ ରାତିିରେ ରୁଟି ନା ଭାତ?
ନାଇଁ ଆଜି ପିଠା ହେଇଛି। ଚକୁଳି! ଚକୁଳି ଦିନରେ ଡାଲ୍ ଲ୍ ମା ହେଇଥିଲା ଟିକେ ଗରମ ପାଇଁ, ଆମେ ଖାଇ ପାରିଲୁନି ଆଜି ଆଉ। ଟିକେ କରେଣ୍ଟ ପଳେଇଥିଲା। ଆଉ ଗୋଟେ ଥର ଖାଇଛୁ-ଉ ମାନେ ପଖାଳ ସଅ ସ ଆମେ ତ ସ ସବୁବେଳେ ସକାଳେ ପଖାଳ ଖାଉ। ପଖାଳ ଖାଇଛୁ ତା'ପରେ ଆଉ ଇଚ୍ଛା ହେଲାନି ଖାଇବା ପାଇଁ। ସେଇଟା ୱେଷ୍ଟ ହବ କଣ? ତାକୁ ଫ୍ରିଜ୍ ରେ ରଖିଦେଇଥିଲି। ରାତିକି ଗରମ କରିକି ଖାଇଦବୁ ଆଉ।
ହୁଁ, ଏଇ ଯୋଉ ହାରରେ ଗରମ ହଉଛି।
ହଁ। ଆଉ କୋଉଠୁ କହୁଥିଲେ କି? କୋଉ ଏରିଆରୁ?
ଏ ମୁଁ ଉ ଭୁବନ।
ଭୁବନରୁ।
ଭୁବନ ଯେଣ୍ଡ।
ହଁ ଆଛା। ହଁ, ମୁଁ ବି ଢେଙ୍କାନାଳ ଉଛୁଲ୍ୟ ଶାମଳ।
ଅହ।
ଶ୍ୟାମଳ ଆଗକୁ କଣ ଗାଁ ମୋର? ଏବେ ମ୍ୟାରେଜ ହେଇଛି ତ! ଏଇ ଦେଢ଼ ବ ର୍ଷ ହବ ଠୀ ରୁହେନି ମୋ ଶାଶୁ ଘରେ ବାହାରେ ରୁହେ ଯାଯ୍ ଘରେ ରୁହେ।
ମୋର ସେଇ ଟୁ ମନ୍ତ୍ର ହବ ଏଇ
ପୁରା ପ୍ରପର୍ ଭୁବନରୁ?
ଏ ଭୁବନ ବାଲିିବ ଜାଣିଚନ୍ତି ନା? ନା ନା ଭୁବନ ବାଲିବ ଜାଣିଚନ୍ତି ହଁ ବାଲିବରେ। ହଁ।
ଆଛା। ଆପଣଙ୍କ ନମ୍ବର କିଏ ଦେଇଚନ୍ତି ନା କି।
ଆପଣ ଘର ହଁ ଦିଦି ଦେଇଲେତ
ହଁ ହଁ ଶାଶୁଘର ତମର।
ଆଉ ବାପଘର କୋଉ ଗାଁ।?
ବାପଘର ଯାଜପୁର ହୋଉଚି।
ଓହୋ। ଆଉ ଭାଇ କଣ ଜବ କରୁଚନ୍ତି?
ଭାଇ ବ୍ୟବସାୟ କରୁଛନ୍ତି।
ଓ ହୋ।
ହୁଁ। ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆମର ଆମେ ବାପ ଘରେ ବାବା ମମି ମୁଁ ଆଉ ମୋ ଝିଅ ଜେଜେମା ଥିଲା ଯେ ଏଇ ବର୍ଷେ ହେବ ଏକ୍ସ୍ ପାୟାର୍ କରିଯାଇଚି। ଆଉ ସାସ୍ ଘରେ ଆମର ବାପା ବୋଉ ଇଏ ଆଉ ମୋ ଦିଅର ମୁଁ ଆଉ ଆମ ପାଞ୍ଚ ଜଣ ଆଉ। ହଁ।
ମାନେ ଦି ମାସ ହେଲା ବାହାଘର ହେଇଚି?
ହଁ ଏଇ ଟୋଣ୍ଟି ଫାଇପ୍ କୁ ହେଲା ଟୁ ମନ୍ତ୍ର।
ଆଚ୍ଛା ତାଲେ ତ ପୁରା ନୂଆ ବୋହୁତ୍ ପୁରା ଓଢଣା ଟାଣିକି ରହୁଥିବେ ହଁ ହୋଉ। କାନ୍ହା ହଁ କଂଗ୍ରାଚୁଲେସନ୍।
କିସ୍ ଏଇ ଯୋଉ ଗରମ ଏପ୍ରିଲି ମାସ ଯୋଉ ଗରମ। ସେଇ ମାସରେ ମୁଁ ବାହା ହେଇଚି ଏପ୍ରିଲି ରେ।
କୁହନ୍ତୁନି ମୁଁ ନୂଆ ଯେବେ ନୂଆ ବାହାଘରର ମୋର ହେଲା ମୋର ତ ଶୀତ ଦିନରେ ହେଲା। ତଥାପି ଟିକେ ଯୋଉଠି ଆମେ ରହୁଚୁ ସେ ଟିକେ ମାମୁଁ ଘର ସହିତ ତାଙ୍କର ଟିକେ ରିଲେସନ ଅଛି। ତ ମାମୁଁ ଘରେ ଯେହେତ ସେ ପୁଅ ହେଇକି ଅଛି ନା ମୁଁ ସେଇଠି ରହୁଥିଲି। ସିଏ ଗୋଟେ ବଡ ଫ୍ୟାମିଲି। ବଡ ଫ୍ୟାମିଲିରେ ବଡ ଓଡଣା ଟାଣିକି ରହିବାକୁ ପଡିଲା ମଳସୁର ଘର ଯେହେତୁ। କଇଲି ଗଲି ଆଉ।
ନାଇଁ ମୁଁ ଏଇ ଖରା ଯୋଉ ଗରମ ହେଲା ଓଢଣା ଓଢଣି ଦବାରେ ମୋ ଶଶୁର ମତେ ଚିଡିବେ କିଇଏ ଅଛି ଯେ ତୁ ଓଢଣା ଟା ଦୋଉଚୁ ମୁଁ ତ ତୋ ବାପା ଆଉ ସେ ତ ତୋ ଦିଅର ତୋର କଣ ଦେଢଶୁର ନା କେତେଶୁର ମାନେ ଅଛିନ୍ତି ଯେ ତୁ ଓଢଣା ଦୋଉ ତୁ ହେରା ଦେନି ମୁଁ ଦେଇକି
ମୁଁ ଯୋଉ ଶାଶୁ ଘରେ ଅଛି ସେ ଶାଶୁ ଶଶୁର ମନା କରୁଚନ୍ତି ଓଡଣା ଦେନା ଆମେ ତୋ ବାପା ମା ବାପା ମାଙ୍କୁ କଣ ଗୋଟେ ଓଡଣା ଦୋବୁ। ହଁ ଦୋଉନି ଏତେ। ତଥାପି ବି ଟିକେ ମତେ ଲାଗୁଛି କେତେବେଳେ ଦେଇ ଦୋଉଛି।
ହଁ ପା ମତେ ବି ସେମିତି ଲାଗେ ଯେ ମୁଁ ଦେଇକି ବସିପଡି ବାପା କଇବେ ତତେପା ମନା କରିଥିଲି ତୁ ପୁଣି ଦେଲୁ ହଁ ମୁଁ କଇଲି ବାପା ମ ଅଡ ଫିଲ୍ ହଉଛି ନା ନାଇଁ କଣ ପାଇଁ ତୁ ଖରା କର ଘୋଡେଇ ଘାଡିଆ କିଛି ଗରମ ହଉଛି ସିଦି ହାତ ଖଲି
ଆଚ୍ଛା ହଁ ଶାଶୁଘରେ କିଏ ଶାଶୁ ଶଶୁର ସ୍ୱାମୀ ଏମାନେ ଅଛନ୍ତି।
ଆଉ କଣ ଖାଇଥିଲ?
ହଁ ମୁଁ ଖାଇଥିଲି ଆଜି ଏବେ ତ ଏ ବରା ଖାଇଥିଲେ ତ ଟିକେ ପିଠା ଗରିବ ବୋଲି ଇଏ କରିଥିଲେ ଆଗେ ଟିକେ ନାଇଁ ନଣନ୍ଦ ଦି ଜଣ ଅଛନ୍ତି ନା ଆମର। ହେଲେ ବାଏସଚନ୍
ହଁ
ହୁଁ ନଣନ୍ଦ ଦି ଜଣ ବାାଇ ସାରିଛନ୍ତି ରଜକୁ ସବୁ ଆସିଥିଲେ ହୁଁ ରଜକୁ ସମସ୍ତେ ଆସିଥିଲେ। ରଜ ପାଳନ କରଛ କଣପାଇଁ ନୂଆ ଯେହେତୁ ଅଳକା ବୋଳି ବୋଳି ଲଗେଇବାରେ ପୁରା ବ୍ୟସ୍ତ ଥିବ ହଁ
ହ ଆଛା ରଜରେ ବି ପଳେଇ ଆସିଛନ୍ତି ଘରକୁ
ମୁଁ ଘର ଯାମ ଯା ତ ଭଲ ର ତାର
ହୁଁ ହୁଁ ଟିକେ କ୍ଲିୟର ହଉନି ନେଟୱାର୍ ପଳଉଛି ଖାଲି।
ଯର ମାସା କ ଜା
ହଁ ଏପଟେ ଟିକେ ନେଟୱାର୍ ପ୍ରୋବ୍ଲେମ୍ ରହୁଛି ଆଉ ହୁଁ ହଁ ଆଉ କଣ ଖାଇଥିଲେ?
ହନିଂ ଦେ
ଘରେ ଶାଶୁ ଶଶୁର ସ୍ଵାମୀ ଆ ଛୋଟ ପୁଅ ମୁଁ ଛୋଟ ଫ୍ୟାମିଲି ମର।
ଛୋଟ ଫ୍ୟାମିଲି ସେଠି ଛୋଟ ଫ୍ୟାମିଲିରେ ପହିଲି ବୋଲି ବଡ ଫ୍ୟାମିଲି ହେଇଥିବ ମ ମୋତେ ଭଲ ଲାଗିବ ମୋତେ।
ନାଇଁ ମୁଁ ବି ଭାବୁଥିଲି ଆପଣଙ୍କ ଭ ବଡ ଫ୍ୟାମିଲି ହଉ ମୁଁ ଯୋଉଠି ରହୁଥିଲି ରହୁଥିଲି ସେଠିକି ବି ଯିବି ସିଏ ବହୁତ ବଡ ଫ୍ୟାମିଲି ମାନେ ଅଠର କୋଡିଏ ଜଣ।
ଓ ହୋ ବାଣ ଫମିଲ ଆ
ସେ ହ
ହଁ ମୋ ଶ୍ୱଶୁରରିକ ବି ସେ ତିନି ଚାରି ଭାଇ ଆ ହଁ
ହଁ ହଁ ସେି ତିନି ଚାରି ଭାଇକ ତାଙ୍କର ବି ଛୁଆ ଦି ଦି ଜଣ ଆଉ ସିଏ ହେଲେ ଦେଢର ଦିଅର ଏମିତି ସବୁ ତାଙ୍କର ପୁଣି ଛୁଆ ପିଲା ଏମିତି ସବୁ ମିତିକି ତଥାପି କାମ ଏତେ ପଡେନି ଯେି ଯୋଉଡା ବାରେ ସେଟା କରେନିଏ
ଜଏଣ୍ଟ ଫାମିଲି ସମସ୍ତେ ମିଳିମିଶିକି କରିଦଉଥିଲେ ଆଉ। ହୁଁ
ଥିଲା
କାଲି ମା ଯୋଉ ବର୍ଷା କାହିଁ କହୁଛ, ମୁଁ କହିଲି ମୋତେ ୋେ ଘର ଟା ବୋଧେ ଦିଫାଳେ ହେଇଯିବ ଛାତ ଟା ଏତେ ଜୋରରେ ଯୋଉ ଚଢକ ମାଇଲା
ଏମିତି ହେଇଛି ହେଲେ କରେଣ୍ଟ ପଳେଇଥିଲା ଆଜି ଆସିଲା ବାରଟା ଗୋଟେ ବେଳକୁ ଆଜି ଯାଇକି ଦେଲେ।
ହଉ ବା ମୋର ଇନଭେଟର ଲାଗିଛି ଯେ ମୋ ବାବା ହେ କହିଲେ ଗୋଟେ ଫନ୍ ଲଗେଇୁଆ ଦି ଫନ୍ ଲଗେଇ ରାତିରେ ପଛାଡୁଛୁ
ଆରେ ସେମ ହେଇଛି ଆମର କାଲି ଦିଟା ଫ୍ୟନ୍ କୁ ଦିଟା ଲାଇଟ ଛୋଟ ଛୁଆ ଟା ମା ଆଉ ଶ୍ଶର ଅଛନ୍ତି ଶ୍ଶରଙ୍କ ପାଖରେ କେମତି ସେଇପିବ ଗୋଟେ ହଲ ଆମର ଲଗେଇଦେଲେ ଶଶୁରରେ ଶୋଇଲେ ଆମେ ଶାଶୁ ବୋହୂ ପୁହ ସବୁ ଗୋଟେ ରୁମ ରେ ସ ସେଠି ଗୋଟେ ଫ ଗୋଟେ ଲାଇଟ ଲାଇଟ ଟା ନ ଜଲିଲେ ଛୋଟ ଛୁଆ ଟା ସେ ଡରିବ କଣ କରିବ? ତଥାପି ପାଇଗଲା ଆଜି ସକାଳ ଗୋଟେ ପର୍ଯ୍ୟନ୍ତ ତଥାପି ଥିଲା
ନାଇଁ ଗୋଟେ ଫ୍ୟନ୍ ଲାଗିଲେ ଦି ତିନି ଦିନ ପଳେଇବଉ ଯଦି ସେଇାଣ୍ଡ ଫନ୍ ବଡ ଫ୍ୟାନ୍ ଲାଗି ଯାଉଛି ସେ ପାରେ ଗୋଟେ ରାତିରେ ଚାଲ ଟାଣି ନେଇଯାଉଛି
ହଁ ଭସ କଣ କରିବା ଏମତି ବର୍ଷା ଦିନ ହେଲେ ଟିକେ ହଇରାଣ ହବାକୁ ପଡିବ ମତେ ଲାଗୁଛି ଏପଟେ
ହୁଁ। ମୋ ଶାଶୁ ଘର ଆଡେ ତ ଏମିତି ଲାଇନ ଯାଉଛି କେ କାମ କରିଦେଇକି ଗୋଟା ବେଳକୁ ଶୋଇବା ପାଇଁ ଯିବ
ହଁ।
ଘଟରେ ବସିଥିବ ଲାଇନ ଟା ପଳେଇବ। ଏ କ ମୁ କାହିଁ ଖରାଦିନ ଭ ଆଉଛି।
ଆ ବର୍ଷା ଦିନ ଆସିଗଲାଣି ଟିକେ ଥଣ୍ଡା ଲାଗଛି। ବର୍ଷ ଦିନ ଆସିଗଲାଣି ଟିକେ ଥଣ୍ଡା ଲାଗିବ ହେଲା
ଯେ ଖା ଶାଶକୁ ଯିବ ମୁଁ ଘା ତାଗ ପଛକୁ ଛାତକି ଯିବି ମୁଁ କି ମତେ ଆଉ ଗରମ ହଉନି ତମକୁ ଗରମ ହଉଛି। ମୁଁ ଶାଶୀ ସତୁ କାମ ସାରିଦେଇକି ଛାତ ଉପରୁ ଯାହାହଲି ଏସି ଟା ଆଉ କଣ ଦିନ ଧାର ଆଉ ଲାଗିବ କଣ କହିଲେ
କାଲଲି ଭାଇ କଣ କରୁଛନ୍ତି?
ସିଏ ଆମର ଇଞ୍ଜିନିୟର ଗବୁ ବ୍ୟସ୍ତ ଆମର ଆଉ।
ହୁଁ ହଁ ଇଞ୍ଜିନିୟର ଲାଇନରେ ଟିକେ ବ୍ୟସ୍ତ ରୁହନ୍ତି।
ହଁ ବା କଲ ଯ ନ କରିଥିବ ମୁ ରାତିରୋ ଦେଇଯୁ ଆଉ ମୁଁ କ କଣ କହିଲ ଫନ କରିନି ନହେଲେ ମାଲୁ ମତେ କେତେ କାମ ହବ ବୁଲୁନି ଲ ଠିକ। କାମ କରୁଛି ଆଉ ତୁ ତ ଘରେ ତୁ ଯାଇଛୁ। ଥାଉଛି ପୁଝି ଶଉଛି ତୁ ବାରଟା ରାତି କଥାଥାଉ ତୁ ଗୋଟେ ହେଲେ ବି ତୁରଟା ର ଉଠୁ ତତ କିଛି କହିବି ତୁ ବାରଟାରେ
ଆଁ ଘରକୁ ଗଲେ ତ ଏତେ ସମୟ ଆବେ ଏ ଶୁଅନ୍ତି କିଛି ନାହିଁ ଘରେ କିଏ କହିବ
ହଉ ବା।
ହୁଁ।
ମତବ କହିଲେ ମୁଁ ତ କାମ କ ସେ ଆସିବେ କାମ ସାରୁ ପୁଣି ରିପୋର୍ଟ ଗୁଡାକ ବନେଇବେ ଏ ପଟକୁ ନେଇକି ଛାଯିବେ ତାଙ୍କୁ ଲେଟ ହେଇଯାଉଛି।
ନି ଆମର ନଣ ଦେଇ ଜଣେ ଅଛନ୍ତି ତ ସାନ ନଣ ଦେଇଅଛନ୍ତି। ଆଉ ହୋମ ୱାର୍କ ମିଳିଯାଇଥିଲା ଘରେ ବସିକି କରୁଥିଲେ ଏବେ ଆଉ। ଘରେ ହେଲାନି ଏବେ ପଳେଇ ଗଲେଣି
ହଁ ତ ଯୋଉ ଖରା ତରରେ ଯୋଉ ବୁଧି ବୁଲା। ସାଇଡ ହୁ ଭିତରେ ଖୁଆ ହଉଛି ଆମ
ହୁଁ।
ତମ
ଆଚଛା ସେ କୋଉ ଇଞ୍ଜିନିୟର ଅଛନ୍ତି କି? ଇଲେକ୍ଟ୍ରିକ ଏ ତ ବିଲ୍ଡିଂ ରେ ଆଛା ଓ ହୋ। ହଁ ହଁ। ନାଇଁ ଆମ ନଣଦି ସ ସରେ ଅଛନ୍ତି ବୋଲି ଯାହା ହଉ ତାଙ୍କ ଟିକେ ରକ୍ଷା
ହଁ ପା ଇଏ ତ ସାଇଡ ର ବୁଝିଲା ବେ। ୟେ ବୁ ସାନ୍ଧ୍ୟ ହେଇଗଲେ ଅଫିସ ଆ ଲାଭ କଣ? ଦିନ ସାରା ତ ଖରାରେ ରହିଲେ।
ସେଇତ। ହଉ ମ୍ୟାମ୍ ମୁଁ ରଖୁଛି। ମୋର ଆଉ କଲ ବି ବହୁତ ସାରା ଅଛି ମତେ ଦେବେ। ହୁଁ ହଉ ମୁଁ ଫ୍ରି ହେଲେ କରିବି। ଇ ଆପଣ କଲ ଦେବେ ନହଲେ ମୁଁ ବି ଦେବି ହଁ।
ହଁ ହଉ ଠିକ ଅଛି ହଉ ହଉ।